ହାଲୋ।
ହ୍ୟାଲୋ।
ହଁ ଭାଇ କଣ କରୁଛନ୍ତି?
ବସିଛି ତୁମେ କଣ କରୁଛ?
ଏ ଉଠିକି ଫ୍ରେଶ ହେଇକି ବ ଭଲ ଅଛୁ ଆଉ ଆପଣ?
ଭଲ।
ଆଉ କଣ ସକାଳୁ କିଛିି ବର୍ଷା ପାଣି ତ ନାହିଁ ଭାଇ ଆଜି ଖରା ଜୋରେ ସିଆଡେ ବର୍ଷା ହଉଛି ନା କଣ ଆପଣଙ୍କ ସିଆଡେ?
ନା ଖ ହଉଛି। ଆଉ କଣ ଖବର ଖାଇବା ପିଇବା ସରିଲାଣି?
ଖାଇବା ପିଇବା ନାହିଁ ନାଇଟ ସିଫ୍ଟ୍ ଥିଲା ତ ଉଠିକି ନାଇଁ ନାଇଁ ହେଇନି ଭାଇ।
କଣ କରୁଛ ଖାଇବାକୁ?
ଖାୟା ପିୟା ହେଇନି ହବ ଆଉ। ଉଠିଲି ତ ଟିକେ ନାଇଟ୍ ସିଫ୍ଟ୍ ଥିଲା ଆସିକି ଶୋଇଥିଲି ତ ଉଠିଲି ଆଉ। ଆପଣ କଣ ଖାଇବା ପିଇବା ହେଇଛି?
ଖାଇବା ହେଇନି, ଖାଇବା ଆଉ।
ଏତେ ଲେଟ୍ ହେଲାଣି କଣ ଆପଣଙ୍କ ଖାଇବା ପିଇବା ହେଇନି?
ହେଇନି ଟିକେ କାମ ଥିଲା ଇହିଡ଼େ ଚାଲିଛି ସାଇଟଠିକେ କାମରେ ଅଛି ତ।
ଓହୋ କଣ କାମ ଚାଲିଛି କି ସାଇଟରେ?
ଚାଲଛି ଗୋଟେ ରୋଡ ପ୍ରୋଜେକ୍ଟ ଚାଲିଛି।
କନ୍ତ୍ରାକ୍ଟିଂ ବି କରିଛନ୍ତି ବୋଧେ ଆପଣ?
ହଁ।
ଓହୋ। ଆଉ କୋଉଠି କଣ କେମିତି କାମ ଚାଲିଛି।
ଚାଲିଛି ପୁନେରେ ଅଛୁ।
ପୁନେରେ ଅଛନ୍ତି ଆପଣ?
ହୁଁ। ହୁଁ ଆଉ କଣ ସବୁ ଖବର? ଘରକୁ ଯାଇନି ଯାଇନି ଯିମି। ଗଣେଶ ପୂଜା ଆଡ଼କୁ ଯିମି। ଥଣ୍ଡା ପାଗ ଦେଖି ଯିବା ଆଉ।
ହଁ ଗଣେଶ ପୂଜାକୁ ତ ବର୍ଷା ହଉଥିବ ଆଉ।
ହଁ ଏଇ ଶୁଣିଆ ଆଉ ଗରମ ଗରମ ସିଯିନରେ ଯିବ ଘରକୁ ଘାଣ୍ଟି ହେଇଯିବ। କୁଆଡ଼େ ଯାଇ ଆସିପାରିବନି। ସେ ଘର ଭିତରେ ରହିବ। ଘର ଭିତରେ ବା ଘର ଭିତ ଘର ଭିତରେ ରହିବ, ଘରୁ ବାହାରୁକୁ କୁଆଡ଼େ ଯିବ ଯଦି ଚାରିଟା ବେଳକୁ ଯିବ ଯାଇକି ବାହାରିବ।
ତା ଅପେକ୍ଷା ଯିବା ଅପେକ୍ଷା ଘରେ ଏଇଠେ ରହିଯିବା ଭଲ ଆହୁରି।
ଜୁନ ଜୁଲାଇ ହେଲାଣି ଆସିକି ଏପନ୍ତ ହେଇ ପାଗ ଇଏ ହଉନି।
ନା ପାଗ ଇଆଡେ ଟିକେ କଣ ଏତେ ଖରା ହଉଛି କିନ୍ତୁ କାଉଁଳ ହଉଛି ଖରା ହଉଛି। ଟିକେ ଟିକେ କେତେଳ ବର୍ଷା ହେଇ ପଳାଉଛି।
ପୁନେରେ ପାଗ ଏତେ ଇଏ ରହୁନି ତ ସେମିତି ଖରା ଦିନେ ବି ଟିକେ ଟେମ୍ପରେଚର ନର୍ମାଲ ରହୁଛି।
ନାଇଁ ନାଇଁ ନାଇଁ ଆମେ ଯୋଉ ଜାଗାରେ ରହିଛୁ ଚାରିପଟ ପାହାଡ। ମାନେ ବାଦଲ ସବୁବେଳେ ବାଡ ହଉ ତା ଦେହରେ। ଚାରିପଟ ପାହାଡ ମଝିରେ ଆମେ ରହିଛୁ।
ଏମତି କଥା ତାହେଲେ!
ଏଇଠୁ ମାର୍କେଟ୍ ଆହୁରି କୋଡ଼ିଏ ପଚିଶ କିଲୋମିଟର ତିରି ତିରିଶ କିଲୋମିଟର ପାଖାପଖି ହେବ।
ଓହୋ। ଆଉ ଖିଆପିଆ କୋଉଠି କରଛନ୍ତି। କ୍ୟାଣ୍ଟିନ ନା ନିଜେ ବନେଇକି ଖିଆ ପିଆ କରିଛନ୍ତି? ହୋଉ କ୍ୟାଣ୍ଟିନରେ।
ତମେ କୋଉଠି ଅଛ। ଘରେ ଅଛ?
ନାଇଁ ଭୁବନେଶ୍ୱର ଅଛି ମୁଁ।
ଭୁବନେଶ୍ଵରରେ ରହୁଛି ମୁଁ ଏବେ ସମ ହସପିଟାଲ ପାଖରେ ଆଉ।
ସମ ହସପିଟାଲ ପାଖରେ। ସେଇଠି ତମେ ଜଣକୁ ଚାହିଁନ ଜାଣି ଜାଣିପାରିବ ତମେ ତାକୁ।
ସେଇଠି ଜଣେ ନାଇଁ ସେଇଠି ଦେଖିବ ଜଣେ କ୍ଷୀର ଫିର ଗୁଟଖା ବିସ୍କୁଟ ଚା ଫ ବିକୁଛିି। ଟିକେ ଗୋଟେ ଦୀପକ ଭାଇ ଗୋଟେ ପିଲା ଅଛି ଗୋଟେ ତାଙ୍କ ଘର ସମସ୍ତେ ପାଖ ତାଙ୍କ ଘର।
ନା ଏଇଠି ତ ଚା ଫା ଦୋକାନ ଭାଇ ବହୁତ ସାରା ଅଛି। ସେମତି କହିଲେ ଥୋଡି ଚିନୀପାରିବୁ ତାଙ୍କ ନାମ
ତା ଫଟୋ ତମକୁ ଦେଇମି ତମେ ଦେଖିବୁ ଜାଣିପାରିବ ଏଇ ପିଲାଟା ଅଛି ବୋଲି ଏଇ ଲୋକଟା କ୍ଷୀର।
ଓହୋ। ହଁ ଦେଖିଲେ ଫଟୋ ଦେଖିଲେ ଜାଣିପାରିବ ହଁ। କାଁକ ସମସ୍ତେ ତ ବେପାର କରିବା ଇଏରେ ରହିଲାଣି ବହୁତ ସାରା ଦୋକାନ ହେଇଗଲାଣି।
ତୁମ ଘର କୋଉଠି?
ଆମ ଘର କେନ୍ଦ୍ରାପଡ଼ା ରେ।
କେନ୍ଦ୍ରାପଡା କେନ୍ଦ୍ରାପଡା କୋଉ ଜାଗରେ?
କେନ୍ଦ୍ରାପଡା ସେ ରହୁଛି ମାର୍କେଟ ଠାରୁ ଦଶ ପନ୍ଦର କିଲୋମିଟର ଭିତରକୁୁ।
ଓଁ ହୋ। ତମର ହେଠି ରଥଯାତ୍ରା ହୁଏ ନା କଣ?
ହଁ ହେଠି ବଲଦେବଜୀଉଙ୍କ ରଥଯାତ୍ର ଚାଲିବ ଆଉ।
ହୁଁ।
ଆପଣଙ୍କ ଘର କୋଉଠି କି?
ଆମର ବିରଜା ମନ୍ଦିର।
ଯାଯୁପୁର ବିରଜା।
ହୁଁ ସେଟା ସେଣ୍ଟ୍ରାସ୍କୁଲ ପାଖରେ।
ଓହୋ। ଆଉ କଣ ଖବର କାମ କେମିତି କଣ ଚାଲିଛି କଣ?
ଆଉ କଣ ଖରା ପାଇଁ ଆଉ କୁଆଡେ ଯି ମାନେ ଭଲ ମନ୍ଦ କୁଆଡେ ବସିବା ପାଇଁ ଭଲ ଲାଗୁନି। ଏଇଠି ଗୋଟା ଜାକିଯୁକା ଗୋଟେ ଜାଗାରେ ବଇଛି। ସେ ଛାଇ ମୂଳିଆ ଗଛ ଗଛ ଗଛ ପାରଛଳି ସେଇଠି ପଡିଛି।
କଣ କରିବ ଖରା ତ ଯେମିତି ହଉଛି କିଛି କରିବି ଆଉ ପାଇଁ
ନା ଖରା କୁ ଖରା ଧୂଳି ଉଡୁ ଫାଙ୍କା ଜାଗା ଟା ଚାରିପଟ ପାହାଡ ମଝିରେ ଚାଲିଛି କାମ। ବେଳେବେଳେ ପବନ ଆଉଛି ଏକାତ୍ରରେ ଉଡେଦେଇ ପଳଉଛି ଧୂଳି ଠିଆ ହଉନି ଆଉ।
ହଁ।
ଆଉ କଣ ସବୁ ଭଲ? ତମର ମ୍ୟାରେଜ ସଇଲାଣି?
ବୁଝିପାରିଲିନି?
ହ୍ୟାଲୋ
ହଁ
ତ ମ୍ୟାରେଜ ସଇଲାଣି
ନାଇଁ ଭାଇ ଟାଇମ ଅଛି ତା ପାଇଁ
ହେଇନି
ତା ପାଇଁ ତା ପାଇଁ ଟାଇମ ଅଛି ଆଉ ଏତେ ଜଲଦି କଣ ଅଛି ଯ ପୁଅପିଲତା ହ ଯେନ୍ତା ସେ ତମେ କଣ ହେଇଛି
ଚା ହ
କୋ କଣ ହେଇଛି ଫୋନ ଟିକେ ଆସୁଛି ତ ସେଥିପାଇଁ ଏମିତି ହେଇଯାଉଛି
ତରଜକୁ ଯାଇନା ଘରକୁୁ
ହଁ ରଜକୁ ଯାଇଥିଲୁ ବୁଲାବୁଲି ବି ହଉଥିଲା ଯେ ସେ ସବୁ ହଉଥିଲା ଆଉ ରଜକୁ ବି ଯାଇଥିଲୁ ଘରକୁ ଆସିଲୁ ଆଉ ହବ ତ ଆଉ ଆଜି ଯାଇଥାନ୍ତି ହେଇ ଆଜି ଟିକେ ଯାଇ ପାରିଲିନି କଣ ଟିକେ ସକାଳ ଟିକେ ଦେହ ଖରାପ ଲାଗିଲା ତ ଯାଇ ହେଲାନି ନଁ ମୁଁ ଆଜି ତ ପଳେଇଥାନ୍ତି
ତ